ହାଲୋ ହଁ ହଁ
କଣ କରୁଚ?
ଆରେ ଯୋଉ ପବନ ଦୋଉଚି ନା ଆମ ଆଡେ ଏବେ ଟିକେ ଜୋରସୋର ପବନ ଦେଲା ଆମେ ସେଇଟିଏଠି ପବନ ଖାଉଚୁ।
ଓଅଂ ନା ଆମ ଆଡେ କାଁ ପବନ ଫବନ କିଛି ଦେଇନେଇ
ନା ଆମର ପୁରା ଅ ମେଘ ଅନ୍ଧାର କରିକି ପବନ ଦୋଉଚି ଆଉ। ଏଇଆ ଆଉ।
ହୁଁ ହ। ଆଉ ଆଜି କଣ କଣ ଆଜି ରୋଷେଇ ହେଇଥିଲା ତମର?
ହୁଁ ଆମର ଆଜି ହେଇଥିଲା ଆଜି ଆମର ପୁରା ସାଧା ସିମ୍ପଲ ରୋଷେଇ ହେଇଥିଲା ଭାତଟେ ଡାଲିଟେ ଆମ୍ବ ଆଚାର ଟିକେ ଆଉ ଟିକେ କୁନ୍ଦରି ଆଳୁ ଭଜା ଆଉ ଆମ୍ବ।
କାହିଁ କଣ ସାଧା ଭଲ ପାଅ କି ତମେ?
ହଁ ଆଉ ଟିକେ ତା ସହିତାଇ ଟିକେ ଶାଗ ସାଧା ଭଲ ପାଉନା ଆଇଁଷରେ ବହୁତ ଦିନ ହେଲା ଖାଇଲୁ ନା ଆଜି କମତି ସାଧା କରିଦବା ଆଉ ଏଇଆ ଆଉ।
ଆଉ କୁଆଡେ କୁଆଡେ ସୁ ବୁଲି ଯାଇଛ ନା ନା ଯାଇନା ନା ଯିବାର ପ୍ଲାନ୍ ଅଛି?
ହଁ ପ୍ଲାନ ଅଛି ତ ଦେଖିବା ଆଉ। କଣ ହଉଛି ଆଉ ଯାଇଥିଲୁ ଖାଲି ବାସ୍ ଏଇ ମେ ବେଶୀ ବାଟ ନୁହଁ ଅଳ୍ପ ବାଟ ଯାଇଥିଲୁ ବୁଲି ବୁଲାେଇକି ଚାରି ପାଞ୍ଚ ଦିନ ରହିକି ବୁଲି ବୁଲେଇକି ସବୁ ଦେଖି ଦୁଖେଇକି ଆସିଲୁ ଆଉ। ଆମେ ଯାଇଥିଲୁ ବୁଲ କୋଉଠି ଇକି କିଲୋ ଭୁବନେଶ୍ଵର ଯାଇଥିଲୁ ଚାରି ଦିନ ରହିଲୁ ସେଇଠୁ ସବୁ ବୁଲିଲୁ ସବୁ ସବୁ ଜିନିଷ ଦେଖିଲୁ ଦେଖି ଦେଖାଇ ବୁଲି ବୁଲକି ଆସିଲୁ ଆଉ। ଆଉ ତମେ କଣ ଯାଇଥିଲ ନାନ ଯିବାର ଅଛି ହଁ ଯାଇଥିଲି ନନ୍ଦନକାନନ ଯାଇଥିଲି ବୁଲି ବୁଲାକି ଦେଖି ହଁ ଦେଖିକି ଆସିଲି।
ଉ ସେଠି ସାପ ଦେଖିଛ ନା କେତେ ବଡ ବଡ ଅଜଗର ସାପ?
ହଁ ହଁ ସବୁ ଦେଖିଛି ଯେତିକି ଥିଲା ସବୁ ଦେଖିଛି ସାପ କିମ୍ଭୀର ବାଘ ସିଂହ ସବୁ ତ ଦେଖିଛି ଆଉ।
ବାଘ ବି ଦେଖିଛ?
ହଁ ହଁ ତମେ ଦେଇ ଯାଇନ କି ଦେଖିନ?
ଆମେ ଖାଲି ଯାହା ଦୂରରୁ ଦେଖିଛୁ ଚିଲିକା କିନ୍ତୁ ନନ୍ଦନକାନ ନା ଆମେ ଆଉ ଯାଇନ ଆମେ ଚିଲିକା ଯିବା ବକଂ ପ୍ରୋଗ୍ରାମ ଚିଲଗଏ ଯୋଉ ପାଣି ମଝିରେ ଯୋଉ ଠାକୁର ଅଛନ୍ତି।
ଯିବା ଯିବା ବୋଲି ଭାବୁଛ କିନ୍ତୁ ଜମା ଉଁ ଡୋରି ଲାଗୁନି କି କଣ କିନ୍ତୁ ହେଇପାରୁନି। ଶେନେ ଜି ଚିଲିକା ଯିବା ପାଇଁ ଇଚ୍ଛା ଅଛି ସେଠି ଦେଖିବା ଜିନିଷ ଅଛି ନା।
ଖାଇବୁ ନା
ଟେ ଇା ନାହିଁ କିନ୍ତୁ ଆର ଯାଏନୁ କଲିକତା।
ବେଲେ। ଓହୋ କଲିକତା ଯାଇଥିଲା ଓହୋ
ଫେମସ ହଉଛି କଲିକତାର ହୁଁ।
ହଁ ହଁଁ ସେଇଟା ମୁଁ ର ମାନେ ଜାଣିଛି ମାନେ ଶୁଣିଛି କିନ୍ତୁ ମୁଁ କେବେ ଯାଇନି।
ଆରେ ବାବା ଏତେ ଲୋକ ତମେ କେତେ ଲାଇନ କରି ଛିଡା ହବ ଟିକେଟ କରିବ ତାପରେ ଭିତରକୁ ଯିବ ଦର୍ଶନ କରି ଆସିଲା ବେଳକୁ ତମର ଆଉ ହସ୍ ନଥିବ ଏତେ ଭିଡ଼ କି ଜାମ୍ ଯେ କହିପାରନି। ଆଉ ସେ କିଠୁ ଭଲ ଭଲ ଜିନିଷ ବି ଅଛି ମେଟ୍ରୋ ଟ୍ରେନ ଅଛି। ଆଉ ବସିବ ବୋଟରେ। ସେଠି ବି ଟିକେଟ କରିବ ତମେ ସେଠି ଯାହା କର ଖାଲି ଟିକେଟ
ହଁ ବାହାର ମାନେ ଏରିଆ ଲୋକମାନେ ତ ସେଇଆ ଆଉ ବାହହାରକୁ ଗଲା ମାନେ ତ ସେଆ ଆଉ।
ଆଉ ସେଠି ଆମେ ଦେଖିଲୁ ବି ଷ୍ଟାଡିୟମ ଦେଖ ଦକ୍ଷିଣ ଷ୍ଟାଡିୟ ପାଖରେ ଫଟୋ ଫଟ ଫଟ ସବୁ ଉଠେଇନୁ ପୁରା ମନ ଖୁସ ହେଇଗଲା।
ଓହୋ ଆଉ କୁଆଡେ ଯାଇଛ ତମେ ମାନେ ବ ଯାଇଛ ଆଉ କଆଡୋନେ ବା ବାହାର ବାହାର ଜାଗାକୁ ମାନେ ଦିନେ ମାନେ ଦିନେ ଦି ଦିନର ବାଟ
ହୁଁ ଦିନେ ଦିନେ ଆମେ ଯାଇଥିଲୁଇ ହାଇଦ୍ରାବାଦ ଯାୟତ ନୁ ରହିଲୁ ଚାରି ମାସ
ହଁ ସେଟ ତ ବହୁତ ଜାଗା ତମେ ବୁଲିଥିବ।
ହଁ ସେଣେ ବହୁତ ଜାଗା ହେଣେ ତ ସବୁବେଳେ ସେଠି ଟ୍ରାଫିକ ଖାଲି ଟ୍ରାଫିକ ତମେ ଯେତେବେଳେ ଯୁଆଡେ ବାହାରିକି ଯିବ ସେଠି ଅଟୋ ଛଡା ଆଉ ତମକୁ କିଛି ମିଳିବନି
ଆଛା
ଆମେ ଯାଇଥିଲୁ ସେଠି ଗୋଟେ ଶିଳ୍ପାରାମ୍ବ ଅଛି ପାଖରେ ଯାଇଥିଲୁ। କେତେ ସୁନ୍ଦର ଜିନିଷ ତା ଭିତରେ ଅଛି।
କଣ ସୁନ୍ଦର ମାନେ କଣ କଣ ସବୁ ଅଛି କି?
କେତେ ପାର୍କ ଅଛି କେତେ ସବୁ ମାନେ ଯେଉଁ ମହାଭାରତର ଯେଉଁ ଲୋକମାନେ ସବୁ ପାଣ୍ଡବମାନେ ଆ ସବୁ
ଦେଖିଥିଲେ ମାନେ କଣ କହିଲ ଅ ମାନେ ମୋବାଇଲ ରେ ଏମି ଦେଖଥିଲି କି ଜଣେ ଯାଇକି ମାନେ ଭିଡିଓ କରିମତି ୟୁଟ୍ୟୁବରେ ଆଜିକାଲି ଛାଡୁନାହାନ୍ତି ନା ସେମିତି ଦେଖିଥିଲି ମାନେ ସେଇଠି ଯୋଉ ଉଁ ଯୋଉ ବାହୁ ବୋଲି ଯୋଉ ଫିଲ୍ମ ନୁହଁ। ହଁ ଏଇଡିିିନ ହୋଗଦ୍ର ଆଛି। ବାହୁ ବୋଲିୋଲୁ ତୋ ପିଲିବି ନୁହଁ। ମାନେ ଦଟ ସେମତି ସେ ମ ଯୋଉ କଟବା ଆଉ ଯୋଉ ଏମତି
ଏମତି ହେଇଛି ଏମତି ହେଇକି ସବୁ ପୁରା ଶତ ଶତିକା
ହଁ
ସେଠୁରିନ ବଡ ବଡ ଘୋଡା
ହଁ ହଁ ସେଇଟା ମୁଁ ସବୁ ଦେଖିଥିଲି ଖାଲି ମୁ ବଲିି
ଆଉ କୁଆଡେ କୁଆଡେ ଯାଇଥିଲ ତେମେ? ମୁୁନା ଆଉ କୁଆଡେ କୁଆଡେ ଯାଇଥିଲ? ମୁଁନା ଆଉ କୁଆଡେ କୁଆଡେ ଯାଇଥିଲ?
ଆମେ ଯାଇଥିଲୁ ସେ ହାଇଦ୍ରାବାଦ ରେ ଅଛନ୍ତି କଣ କହିଲ ହାଇଦ୍ରାବାଦ ରେ ଅଛନ୍ତି ସେ ଜଗନ୍ନାଥ ମନ୍ଦିର ଜଗନ୍ନାଥ ମନ୍ଦିର ଏତେ ସୁ ହଁ ଏତେ ସୁନ୍ଦର ଜଗନ୍ନାଥ ମନ୍ଦିର ହେଇଛନ୍ତି ତମେ କହିବ ମୁଁ ଆଉ ଆସିବିନି ହେଠୁ ଆମ ପୁରୀରେ ଯେମିତି ଜଗନ୍ନାଥ ମନ୍ଦିର ଅଭଢ଼ା ଯେମିତି ଯେମିତି ଖଜା ଭୋଗ ଇଏ ସିଏ ସେଠି ବି ସେମି ତି ତମକୁ ଅଭଢା ମିଳିବ ହଁ ସେ ପୁରୀ ଭଜା ଭୋଗ ଯେମିତି ସେଟା ବି ସେମିତି ମିଳିବ ଯେମିତି ପୁରୀରେ ସେମିତି କିନ୍ତୁ ପୁରୀରେ ବଡ ଠାକୁର ସିଏ ଟିକେ ଛୋଟ ହେଲେ କିନ୍ତୁ ମନ୍ଦିର କରିବେ ଟିକେ ଭଲ ବାଗେଇ କରିଛନ୍ତି। ଆଉ ସେଠି ବି ଓଡିଆ ଲୋକ ବେଶୀ ରହିଗଲେଣିି ନା ରତନ ପୁରା କମ୍ପି ଉଠେ ବା ରଥଯାତ୍ରାରେ
ହଁ ଯା ହଉ ତମେ ଯାଇ ଦେଖିକି ଆସିପାରିଲ ଆମେ ତ ଯାଇକି ଦେଖିନୁ ଆଉ।
ନା ତମେ କେ
ଆମେ ଜିମୁ ଏଇଥର ଜିମୁ ଜିମୁ।
ହୁଁ ହୁଁ ଏଇନା ତ ଆଗରୁ ସିନା ବାର ଘଣ୍ଟା ଲାଗୁଥିଲା ଯିବା ଆସିବା ଆଉ ଏତ ଏ ବାର ଘଣ୍ଟା ଲାଗୁନି। ଏଇନୁ ଶୀଘ୍ର ପହଞ୍ଚି ଯାଉଛି ନା ଏବେ ଟ୍ରେନ ଶୀଘ୍ର ପହଞ୍ଚି ଯାଉ ନହେଲେ ବସ୍ ବି ଶୀଘ୍ର ନେଇକି ପହଞ୍ଚେଇ ଦଉଛନ୍ତି।
ଆଛା
ଆସ ଆଗରୁ ଟିକେଟ୍ କଲେ ତମେ ଆରାମରେ ବସିକି ଯାଇକି ଆସିପାରିବ।
ଓହୋ
ଆଉ।
ଆମର ତ ଖାଲି ପବନ ଯେ ଏମିତି ପବନ ଦଉଛି ଆଜି ଖାଲି ଖୋଖୋହୋଇ ପବନ ଦଉଛି ଆମେ ଆଡେ ତମ ଆଡେ ପବନ ଦଉନି।
ଆମ ଆଡେ ପବନ ହଉନି କିଛି
ଆମର ମେଘ ଉଠେଇଛି। ତା ସହିତ ପବନ ବି ଜୋରସୋର ଦଉଛି ମାନେ ନିଉ ଉଡେଇ ନେଇ ଯିବ ଏଇନାକେ।
ହୁଁ ଉଁ।
ଆଗେ ଜଗନ
ପଣା ପଣା ଫଣା ତିଆରି କରିକି ପିଅ ନା?
ଦହି, ବୁନ୍ଦିଆ, ମିଠା, କଦଳୀ ଆଉ ହଉଛି ଉଁ ନଡିଆ ଆଉ ସେଉ, ଅଙ୍ଗୁରୁ, ଡାଳିମ୍ବ ଆଉ ସବୁକୁ ପୁରା ମିକ୍ସ କରିଦୋଉ ଅଧେ ପୁରା ଗ୍ରାଇଣ୍ଡିଙ୍ଗ କରି ଜୁସ୍ କରିକି ପିଇ ଦୋଉ ଆଉ ଅଧା ମାନେ ତାକୁ ଚୋବେଇକି ଯେମିତି ପିଅନ୍ତି ପାଣି ପଣା କରିକି ଅଧା ଚୋବେଇ ଚୋବେଇ ମାନେ ଚୋବେଇକି ପିଇକି ଖାଇମୁ ଆଉ ଅଧା ମାନେ ପୁରା ଖାଲି ଢକଢକ ପିଇଦମୁ ପୁରା ସେଟା ମାନେ ପୁରା ଗ୍ରାଇଣ୍ଡିଂ କରିକି ପୁରା ଚିକଣ ପୁରା ଚଟଣି ଭଳିଆ କରିଦବୁ ଆଉ।
ହୁଁ ହୁଁ
ତମର କଣ ପଣା ଫଣା କରୁଛ ନା କଣ?
ନା ପଣା କଲେ କଣ କରିବ ନା ପଣା କଲେ ନେଇ ଆସିବ ଗୋଟେ ଦହି ପ୍ୟାକେଟ ଆଗେ ଦହିରୁ ଆଗେ ଟିକେ ଦହିରେ ପକେଇଦବ କଣ ନା ନଡ଼ିଆ
ହୁଁ।
ଏତିକି ତାକୁ କୋରି କୁରା କି ତାକୁ ଗ୍ରାଇଣ୍ଡିଙ୍ଗ କରିଦବ କରିଦେଇକି ସେ ଏଥିରେ ହୋଉଛି ଟିକେ ଗୁଜୁରାତି ଆଉ ଯୋଉ ଅଳେଇଚ ଗୁଣ୍ଡ ଏଇଟାକୁ ଟିକେ ପକେଇଦବା ଆଗେ ସେଇ ଯୋଉ ଗ୍ରାଇ ସେଇ ଯୋଉ ପଣାରେ ସେଇଟା ତାପରେ ତମର ଯଦି ଚେରି କୋଳି ଥିବ କି ନହେଲେ କାର୍ଯ୍ୟ ଥିବ ତା ଉପରେ ପକେଇଦବ ସିଏ ପଣା ପିଇବ ମୁଁ ଆଉ ବେଲ ପଣା ପିଇବିନି ଏତେ ଟେଷ୍ଟି
ହଁ
ଆମର ପ୍ରାୟ ଟାଇମ ସେଇ ପଣା କରିକି ହିଁ ପିଉ।
ଓହୋ। ତମର ସମସ୍ତେ ବୋଧେ ପ୍ରାୟ ପଣା ଭଲ ପାଉନ କଣ ଆଉ
ଆଉ ଦହିଟା ପଡିଲେ ଦହି କାଜୁ ଫାଜୁ ଏଇଟା ଟିକେ ପଡିଲେ ଆମେ ଟିକେ ବେଶୀ ଟିକେ ପଣା ପିଇଦେଲେ ଆଉ ଖାଆଖୁଇ କିଛି କରୁନା।
ଓ ହଁ ପଣା ଟ ତ ପିଇଲା ମାନେ ଭୋକ ତ ହବନି ନା ପେଟ ଫେଟ ପୁର ଯିବ ନା ପୁରା
ହୁଁ ଆମର ବେଶୀ ଆମର ବେଶୀ ଟିକେ ସୋମବାରିଆ ମଙ୍ଗଳବାରିଆ ପଣା କର ତୁ ଏଥିପାଇଁ କି ଆଉ ରାତି ରୁଟି ଫୁଟି ଆଉ ଖାଇବେନି ତ କେହି ଆଉ ସେମିତି ପଣା ପିଇ ଦେଇ ଶୋଇପଡୁ।
ଆଉ ତମର ଭଲ ଶସ୍ତା ସୁନ୍ଦର ମାନେ ମଜବୁତ ଜିନିଷ ପାଇ ଜାଣିଛ ଆଉ
ଆମର ପଣାକୁ ଚକୁଡି ଦଉୁ ଚକୁଡି ଚୁକୁଡାକି ଇଏ ସିଏ କରିଦେଇି ପିଇ ଦଉ ତାପରେ ଫେର ରାତି ଦଶଟା ଏଗାରଟା ବେଳେ ଫେର ଭୋକ ହବ ଆଉ
ରାତି ଦଶଟା ଭୋକ ହେଲେ ଥରେ କଣ ଖାଅ
ଥରେ ଭୋକ ହେଲେ ଛତୁଆ କସ୍ତୁରି ଛତୁଆ ଅଛି। ସେଇଟା ଖାଇଦେଲେ ପୁରା ପେଟ ଫୁଲ ସ
ଆଚ୍ଛା ତମ ଛତୁଆ ବି କରନା କଣ?
କରୁ
ତାହଲେ ଆସିଲେ ଆମ ଘରକୁ ଟିକେ ଛତୁଆ ଆଣିବ ତ ଆମେ ଖାଇମୁ ଆମ ପାଇଁ ଟିକେ ତିଆରି କରିକି ଆଣିବ ଦେଖିଆ
ହଉ ତାହେଲେ ମୁଁ ଯାଉଛି ଛାତ ଛ
ହଉ ହଉ ଏଇ ଗାଈ କତିକି ଯିମି ଗାଈ କତିକି କହିଲା ମା ଆ ତମ